ଆଜ୍ଞା ଭାଇ ଜୟ ଜଗନ୍ନାଥ। କଣ ଭାଇ ହାଲଚାଲ?
ଭଲ ଅଛି ଭାଇ ତୁମେ?
ହଁ ଭାଇ ଏକ ନମ୍ବର ବିନ୍ଦାସ।
ଓହୋ ହ
ଆଚ୍ଛା ଭାଇ
ଆମ ଗାଁରେ କଥା କି ପିଜୁଳି ଗଛ ଆମ୍ବ ଗଛ ନଡିଆ ଗଛ କଦଳୀ ଗଛ କିନ୍ତୁ କଦଳୀ ଗଛ। ସେ କଦଳୀ ଫଳଟା ଅଲଗା ସେ ଅଛି ଗଛ ହେଲା ଆଉ ଆମ ଗାଁରେ ଗୋଟେ ବି ଶେଷ ତ ହଉଛିି‌ ଭାଇ ଜାଣିଛ?
କଣ?
ଏଇ ଆମ ଗାଁରେ ଖରାଦିନେ ଗଛରେ ହବ ନୀଳ କଲରର ପତ୍ର। ବର୍ଷା ଯେମିତି ଟିକେ ଟିକେ ବର୍ଷା ହବ ସେଇଟା ହେଇଯିବ ସବୁଜ କଲର ର ପତ୍ର ଆଉ ଯଦି ପୁରା ଯଦି ନାଛି ଦେଇଥିବ ବର୍ଷା ତା ପରଦିନ ଭାଇ କଳା କଲର ହେଇଯିବ କଣ ପାଇଁ?
କଳା କଲର କଣ ଭାଇ?
ଏଇ ଆଜିକାଲି ଏ ଯୋଉ ବାୟୁମଣ୍ଡଳରେ ଏସିଡ ରେନ୍ ହଉନି କି ଏଇ ପ୍ରଦୂଷଣ ହେଇଗଲା
ହଁ ହଁ ହଁ ଆଚ୍ଛା ଆଚ୍ଛା।
ଏଇଟା ଲେଖା ହେଇନି ବହିରେ ଆର ବର୍ଷ ଲେଖାହବ ଆଉ।
ଆଚ୍ଛା ଆଚ୍ଛା ଆପଣ ତାହେଲେ ବହୁତୁ ଜ୍ଞାନୀ ଆଜ୍ଞା ଜଣା ପଡୁଛି କଥାରୁ ଆଉ।
ନା ମ ଏ ମାପି ହବନି ଭାଇ।
ଆଚ୍ଛା ଆଚ୍ଛା ଆଉ ଭାଇ ତମର କଣ ତ-ତମେ କଣ କର ଏବେ ଚାକିରି ବାକିରି କରୁଛ?
ଭାଇ ଆଜ୍ଞା।
ଚାକିରି ବାକିରି କରୁଛ?
ନା ମୁଁ ଯାଇଥିଲି ଏଇ ଦି ତିନିଟା ଜାଗା କୁ ଯେ ମତେ ଭଲ ଲାଗିଲାନି ଭାଇ ସେ ଜାଗା ଟା। କାରଣ ମୁଁ ଏତେ ଉଚ୍ଚ ଶ୍ରେଣୀର ଚିନ୍ତାଧାରା ମୋର ତାଙ୍କର ଟିକେ ନିଚ ହେଇଯାଉ
ଆଚ୍ଛା ଆଚ୍ଛା ଠିକ ଠିକ ଠିକ ଠିକ। ଆଉ କଣ କହିଲେ ଭାଇ ମୋର ଆଜ୍ଞା ଫୋଟା ବାହାରୁନି ପ ପେଟ ଅଣ୍ଡା ଆଣିଲେ କଣ କରିବି କିଛି ନାହିଁ ଖାଉଛି ପିଉଛି ଘରେ ଶୋଇ।
ହଉ ଭାଇ ହଁ ଭାଇ କଣ କହୁଥିଲ ଗୋଟେ?
କଥା ହେଲା କାଲି ଖାଇବା ପାଇଁ ଆମେ ଆସିଥିଲୁ ପଖାଳ ବୋଉ ବାଢିଥିଲା। ତାପରେ ସେଠୁ ମୁଁ ଯାଇଥିଲି ତ ଯୋଉ ଆମ ଦୋକାନ କୁ। ବୋଉ ପଠେଇଲା ଲୁଣ ପାଇ ଯେ। ଲୁଣ ପାଇଁ ପଇସା ନଥିଲା ଗୋରୁ ଲୁଣ ଧରିକି ଆଇଲି ଆଉ ବୋଉ ହେ ବର୍ଷାଏ କୁଟିଲା ଛେ ଆସିଲା ପରେ ଆମର ଖାଇଲୁ ପଖାଳ ବାଡେଇକି।
ହଁ ଖଟା ଆମ୍ବୁଲ ପକେଇଲନି ଭାଇ ଆମ୍ବୁଲ ପକେଇ ଦେଇଥିଲେ ହେଇଥାନ୍ତା।
ଆମ୍ବୁଲ୍ ଆମ୍ବୁଲ୍ ପା ନଥିଲା ଘରେ।
ଓହୋ।
ଲୁଣ ଖାଲି ଲଗେଇକି ଭାତ ଖାଉଛୁ ଆଉ।
ଭାଇ ଆମ କଥା କଣ ଛାଡ଼ ଭା ଭାଇ ଆମେ ଏଇ ଯଉ କଣ୍ଟ୍ରୋଲ ଦ୍ଵାରା ଆମକୁ ଏତେ କରାଜିବ କ ପେଟ୍ରୋଲ ବାରାକୁ ଆମେ ଚାଉଳ ଦେଇ ଦେଇଛୁ ଯିଏ ଡିଲର ତାକୁ ଦେଇ ଦେଇଛୁ ତ ତୋର ଆମ ଚାଉଳ ନେ ତୁ କେମିତି ସେ ତା ସ୍ତ୍ରୀ ଡେଲି ଆମକୁ ଭାତ କନା ଦଉଛି ଆଉ।
ଓହୋ ଭଲ ହେଲା ଆଉ।
ହୁଁ।
ଆଉ ଭାଇ ଆଚ୍ଛା ଗୋଟେ କଥା କୁହ ଯେତେବେଳେ? ମାତା ସୀତା ରାବଣକୁ ଭିକ୍ଷା ଦଉଥିଲେ ସେ କୋଉ ହାତରେ ଦଉଥିଲେ ଭିକ୍ଷାଟା?
ଏ ବାଁ ତ ହାତରେ।
ବାଁ ହା
ଭାଇ।
ତାପରେ କଣ ହେଲା?
ଭାଇ ତାପରେ ତମର ଯୋଉ ରାମ ତିନୋଟି ରେଖା ଟାଣିଥିଲେ। ସେଇଟାକୁ ସେ ଡେଇଁକିନା ଯେ ସେ ଡେଇଁକି ଯାଇଥିଲେ ଆଉ ତାଙ୍କୁ ଅପହରଣ କରିଦେଇଥିଲେ ରାବଣ।
କିଏ?
ଆରେ ରା-ରାବଣ ଅପହରଣ କରୁଛି ନା।
ଆଚ୍ଛା ଆଚ୍ଛା ରାବଣ ଭାଇ କୋଉ ବେଶ ରେ ଆସିଥିଲା କି?
ଭାଇ ରାବଣ ପ୍ରଥମେ ଆସିଥିଲା ଗୋଟେ ପକ୍ଷୀ ବେଶରେ। ସେ ପକ୍ଷୀଟା ନାଁ ମନେ ନାହିଁ ଭାଇ। କି କିନ୍ତୁ କହିଦେବି କାଲି ଆଡକୁ ଆଜି କାରଣ ଖାଇନି ନା। ଏଇ ମନ ପଡୁନି କିନ୍ତୁ ପକ୍ଷୀ ବେଶ୍ ରେ ଆଇଥିଲେ। ଯାହା ଯାହା ପିଠିରେ ମାତା ସୀତାଙ୍କୁ ସେ ହରଣ କରିକିନା ନେଇଯାଇଥିଲେ ହେଇ ପକ୍ଷୀ ବେଶରେ।
ଆଚ୍ଛା ଗୋଟେ କଥା ହେଟା ତାଙ୍କ ରଥ ହେଇଥିବ।
ନା ନା ଭାଇ ନା ନା ଏ ରଥ ନୁହ ପକ୍ଷୀ ପାଇଁ।
ଓ ହେଇ ଥିବ, ଆମର ତ ଲାଇନ କଟିଯାଇଥିଲା ମୁଁ ତ ଦେଖିପାରିନି ଏପିସୋଡ ଟା ।
ହଁ ଭାଇ। ହଁ ।
କତଛବର କଥା କୁହ ଯେ ଯେତେବେଳେ ରାବଣ ନେଇ ଯାଇଥିଲେ ସୀତାଙ୍କୁ, ବାଟରେ କୋଉ ପକ୍ଷୀ ତାଙ୍କୁ ଅଟେକେଇଲେ?
ଭାଇ ତା ବାଟରେ କହିପାରିବିନି, କୋଉ ପକ୍ଷୀ କାରଣ ସେତେବେଳେ ଆମର, ଆଡଫାଟାଇଯ ଦଉଥିଲା । ସେତେବେଳେ ସବୁ ପଳେଇଥିଲା, ଆଡଭାଟାଇଜ ଦଉଥିଲା, ଯେ ମୁଁ ଉଠିକିନା ଟିକେ ଯାଇଥିଲି ଭାଇ ଆଇଲା ବେଳୁ କଟି ଯାଇଥିଲା ଭାଇ। ଆଉ ଚାଲି ଯାଇଥିଲା, ଆଉ ଦେଖିପାରିଲିନି ଭାଇ।
ସେ ହଁ ଦେଖିଚି, ଦେଖି ଜପଟା ପକ୍ଷି ତା ନା।
ହଁ ହୋ ।
ଆଛା । କଥା ତ ଘରେ
କଣ ଭାଇ?
ତମ ଗାଁ ରେ କି କି ମନ୍ଦିର ଅଛି?
ଆମ ଗାଁ ରେ ତଥାପି ଅଛି, ଆଠୁଟା ଭଳିଆ ମନ୍ଦିର ଭାଇ। ଆଉ ଦିଟା ପ୍ରତିଷ୍ଠା ହେଇନି, ହବ ଆଉ। ତଥାପି ଆମର ଚ ପୂଜା ଶୁଣି ଅଛନ୍ତି ।ଶିବ ଠାକୁର ଅଛନ୍ତି ।ଶିବଙ୍କ ସହିତ ପାର୍ବତୀ ଅଛନ୍ତି। ପାର୍ବତୀଙ୍କ ସହିତ ଗଣେଶ ଅଛନ୍ତି। ଆଉ, ହଁ ଭାଇ ଲାଗିଲାଗି ପରିବାରକୁ ଭାଇ ଆମେ କିଏ ଅଲଗା କରିବା ଭାଇ।ହଁ ଭାଇ, ଆଉ ଭାଇ ଏସ୍ ଶନି ମନ୍ଦିର ଅଛନ୍ତି।ଭାଇ ଦିଟା ଶନି ମନ୍ଦିର, କଣ ପାଇଁ କହିଲ ଭାଇ, ଆମ ଗାଁରେ ସମସ୍ତଙ୍କ ଉପରେ ଫନୀ ଚଢି ଯାଇଛି ତ ଏଥି ପାଇଁ ପାଇଲିନି । ସେଥିପାଇଁ ଦିଦିଟା କରୁଛୁ ।ହଁ ଭାଇ ତାପରେ ଦି ଏଇଟା ଆଉ ଗୋଟେ ହନୁମାନ ମନ୍ଦିର ଅଛନ୍ତି ।ଆଉ ଗୋଟେ ଅଛି ଗୋଟେ ସି ଶିବ ମନ୍ଦିର ଅଛି ହେଲା ଭାଇ, ଆଉ ଗୋଟେ ଆଉ ଗୋଟେ ତାଙ୍କ ପ୍ରସାଦ ପାଇଁ, ଆଉ ଗୋଟେ ମନ୍ଦିର ହବ ଏବେ ଗୋଟେ ତିଆରି ପାଇଁ ଗୋଟେ ପ୍ଲାନିଂ ଚାଲିଛି। ଭାଇ ହେଇଟା ବାଳୁଆଡିରେ ହବ ଭାଇ।ବାଳୁଆଡିରେ ଗୋଟେ ଜାଗା ଟା ଅଛି ହେଇଠି ପ୍ରସାଦ ଖାଲି ମିଳିବ।
ଆଛା, ଆଛା, ଆଛା।
ଭୋଗ ଭାଇ ଭୋଗ, ପ୍ରସାଦ ନୁହଁ ଭୋଗ। ଭାଇ ତମେ ପଇସା ଦେଇକିନା ମାଗୀବ। ମାଗଣା ଭାଇ ଆମର ସିଷ୍ଟମ ନହିଁ। ସେଇ ସବୁ କିଏ ନାହିଁ ଆମର, ପଇସା ହୁଁ, ହଁ ଭାଇ ପଇସା। ଆଉ ଭାଇ ତାରିଣୀ ମନ୍ଦିର, ବି ଅଛି ଭାଇ।
ତାରିଣୀ ମନ୍ଦିର ଭଲ ହେଲା, ଆଉ ମା ତ ଅଛନ୍ତି ତମ ଗାଁରେ।
ହଁ ପା ଭାଇ, ତାଙ୍କ ଶରଣରେ ଆମେ ଅଛୁନା।
ଓ, ହୋ, ହୋ।
ଆଉ ଭାଇ ତୁମ ମନ୍ଦିରରେ କଣ ଅଛି? ତୁମ ଗାଁ ମନ୍ଦିର ରେ?
ଆମ ଗାଁରେ ମନ୍ଦିର କହିବାକୁ ଗଲେ ତ, ଏକ ଦୁଇ ତିନି ଟୋଟାଲ ନାହିଁ ଆଜ୍ଞା। ନା, ପ୍ରତି ଷ୍ଠା, ହବ ଆଉ ।
ହୁଁ, ଭାଇ ଛାତ ଘର କରିବ ନା?
ଆମର ମନ୍ଦିର ଭାଇ ଏତେ ପଇସା ନାହିଁ ତ, ସେ କହୁଛନ୍ତି ତାଳ ପତ୍ରରେ କରିବେ ବୋଲି।
ଓହୋ।
ହେଲେ ଠାକୁରଙ୍କ କଥା, ଠାକୁର ତ ଯୋଉଠି ହେଲେ ରହିବେ ଆଉ। ଠାକୁରଙ୍କ ଇଚ୍ଛା ହେଲେ ସେ ତାଙ୍କୁ ହୃଦୟରୁ ପୂଜା କଲେ, ସେ ଚାଳ ଘରେ ରହିଯିବେ।
ଓ ହୋ।
ଆଜ୍ଞା।
ହଁ ଭାଇ।
ଶ୍ରୀକୃଷ୍ଣ ଭାଇ ଗୋଟେ କଥା କହିଥିଲେ।
ହଁ ଭାଇ କୁହନ।
ଶ୍ରୀକୃଷ୍ଣ ଗୋଟେ କଥା କହିଥିଲେ କି ସେ ସମସ୍ତଙ୍କର ଅନନ୍ତ ମ ଧ୍ୟରେ ଅଛନ୍ତି ସବୁ ବସ୍ତୁ ର ବାହାରେ ମଧ୍ୟ ଅଛନ୍ତି।
ହଁ।
କିପରି ଶ୍ରୀକୃଷ୍ଣ ଗତି କରନ୍ତି ଜାଣିଛନ୍ତି ଭାଇ?
ନାଇଁ ଭାଇ ଜାଣିନି।
ପୁଣି ଗତି କରନ୍ତି ନାହିଁ
ଭାଇ କଣ ପାଇଁ ଗତି କରନ୍ତି ନି ଭାଇ?
ଗତ ତାଙ୍କ ଇଚ୍ଛା ହେଲେ ସେ ଯଦି ଭଲ ଦେଖିବେ ତାଙ୍କ ଭକ୍ତ ତାଙ୍କ ପାଖକୁ ଗତି କରିବେ ନହେଲେ ନାହିଁ ସେ ଗତି କରିବେନି ଏକ ଉଦାହରଣ ସ୍ୱରୂପ ତ ମୁଁ ତମକୁ ଉଦାହରଣ ଟେ ଦୋଉଚି ହେଲା।
ହଁ ଭାଇ।
ଚିନ୍ତା କର ତୁମ ମୁଣ୍ଡ ଉପରେ ହଁ ଚିନ୍ତା କର ତମ ମୁଣ୍ଡ ଉପରେ ସୂର୍ଯ୍ୟକିରଣ ଦେଖାଯାଆନ୍ତ ଦେଖୋଉଚନ୍ତି ମାନେ ସୂର୍ଯ୍ୟ କିରଣ ଅପ ପଢୁଚି ହ ପଢ଼ ହଁ ହଁ ହଁ। ଏବଂ ସେତେବେଳେ ତୁମେ ଚାଲିବା ଆରମ୍ଭ କର ବା ଵାଆ ସାଇ ଟା ଗରମ ଲାଗିବ ତମାନେ ଚାଲିବା ଆରମ୍ଭ କର
ଓହ ହୁଁ ଭାଇ ଚାଲି-
ତି ଆଜି ସୂଯ୍ୟକିରଣ ପଡିନଥିବ ଅ ନା ମନେ କର ମୁଁ କହୁଚି ମନେ କର
ହଁ ଓହୋ ହଉ ଏଇଲା ଟିଏ ଥଣ୍ଡା ଲାଗିଲା।
ହଁ ଗତ ତିକର ଚାଲ ହେଲା ଉଦାହରଣ ସ୍ଵରୂପ ଭା ଭାବ ଚାଲିବ ବୋଲିକି ତୁମେ ଦେଖିବ ଯେ ସୂର୍ଯ୍ୟ ତୁମ ଶହ ଚାଲୁଚନ୍ତି।
ଭାଇ ସୂର୍ଯ୍ୟ?
ତମେ ଦେଖିବ ଯେ ସୂଯ୍ୟ ତମ ଶହେ ଓପର ଚାଲୁଚନ୍ତି ତମେ ଯୁଆଡେ ହଁ ବାସ ବାସ ଅନୁମାନ ଅନୁମାନ ଭାବିକି ସବୁ କୁହ ହେଲା। ଚାଳିଶ ବର୍ବ ବ ଚାଳିଶ ବର୍ଷ ପୂର୍ବ କଥା ମୁଁ କହୁଚି ହେଲା ଚାଳିଶ ବର୍ଷ ପୂର୍ବ ରୁ ମୁଁ ଯେତୋବେଳେ ଗୃହ ଇ ତାଙ୍କର ଦୋଉତିଲି ମୁଁ ମୋର ଦୁଇ ରି ପୁତ୍ର ମାନେ ପୁଅ ମୁଁ ମୋର ଦୁଇଟି ପୁଅ ସହିତ ସନ୍ଧ୍ୟାବେଳେ ଚାଲୁଥିଲି ତତେ ସେତେଳେ ଚାଲିସି ବର୍ଷ ପୂର୍ବ କଥା କଉଥିଲି ହେଲା ତାକୁ ଚାରିବର୍ଷ ହୋଇଥିଲା ମୋ ପୁଅଟାକୁ ସେ ହଠାତ୍ କହିଲା ନା ନା ଚାଳିଶ ବର୍ଷ ପୂର୍ବ କଥା ମୁଁ କଉଥିଲି ନାଁ।
ଓହୋ ହଉ।
ତ ଚାଳିଶ ପଛକୁ ପଳାଅ ଚାଳିଶ ବର୍ଷ ସେତେବେଳେ ମୁଁ ପୁଅ ସହିତ ସନ୍ଧ୍ୟାଏଳେ ଚାଲଥୁଲି ପୁଅ କୁ ଜମା ଆଠବର୍ଷ ଚାରିବର୍ଷ ହେଇଥିଲା ସେ କହିଲା ହେ ବାପା ଚନ୍ଦ୍ର କେବେ ଆମ ପାଖେ ପାଖେ ଯାଉଚି ଆମ ସହିତ ଯାଉଚି ଆଉ ମତେ କହିଲା ବାପ ପା ହେ ବାପା ଚନ୍ଦ୍ର କେମତି ଆମ ପାଖେ ପାଖେ ଯାଉଚି ଆପଣ ଦେଖ ଦେଖିପାରୁଚନ୍ତି ତ ମୁଁ କଇଲି ହଁ ପୁଅ ମୁଁ ଆଉ ଦେଖିତ ପାରୁଚି
ହୁଁ।
କ ଆ ଏ ଏ ଯାହା ସତ କଥା କହିଲି ମୁଁ କହିଲି ସୂର୍ଯ୍ୟ ଙ୍କ ପନ୍ଦର ହାସ୍ ତୁମେ ଉଡ଼ାଯାହାଜ ତୁମେ ଦେଖିବ ଯେ ସୂ ର୍ଯ୍ୟ କିମ୍ବା ଚନ୍ଦ୍ର ତମ୍ବାସ ଚାଲୁଚନ୍ତି।ସୂର୍ଯ୍ୟ ଏବଂ ଚନ୍ଦ୍ର ତାହା ଯଦି ସମ୍ଭବ ହେଲା।ଶ୍ରୀକୃଷ୍ଣ କାହିଁକି ତୁମ ସହିତ ଚାଲିପାରିବେ ନାହିଁ କୁହ? ଯଦି ସେଟା ସମ୍ଭବ ହେଲା।ଶ୍ରୀକୃଷ୍ଣ କାଇଁ ତମ ସହ ଚାଲିପାରିବେ ନାହିଁ? ଯଦିଓ ସେ ବୋହୁ ଦୂରରେ ଅବସ୍ଥାନ କରିଚନ୍ତି। ଯଦିଓ ସେ ବହୁତ ଦୂରରେ ଅବସ୍ଥାନ କରିଚନ୍ତି ତଥାପ ହଁ କୁହ କୁହ ଭାଇ।
ଭାଇ ଶ୍ରୀକୃଷ୍ଣ ମୋ ପୁଅ ସହିତ କଣ ପାଇଁ ଚାଲିଥାନ୍ତେ? ସିଏ ତାଙ୍କର ତ ରାଧା ଅଛନ୍ତି ନା।
ନାଇଁ ନାଇଁ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ସମସ୍ତଙ୍କ ସହିତ ଚାଲନ୍ତି ସେ ଭକ୍ତମାନଙ୍କୁ ଆପଣାର ନେଇ ଚାଲନ୍ତି। ଆ ସିଏ ତାଙ୍କ ଜମାନାରେ ତାଙ୍କ ଇଏରେ ଚାଲୁଥିଲେ ନା ଆଉ। ଅନ୍ୟ କଥାରେ ଯଦିଓ ଶ୍ରୀକୃଷ୍ଣ ଗୋଲୋକ ବୃନ୍ଦାବନରେ ସର୍ବଦା ତାଙ୍କର ନିରପକ୍ଷତା ସହ ଦିବ୍ୟଳିତ ଉପଭୋଗ କରୁଥାନ୍ତି ଅର ପକ୍ଷରେ ସେ ଏହି ସମୟରେ ସେ ବହୁ ହସ୍ ପରମ ପୁରୁଷ ଭଗବାନ କରନ୍ତି ଏବଂ ଭ୍ରମଣ କରନ୍ତି ନାହିଁ।
ଓହୋ।
ଆଳସିକ ନାହିଁ। ଯଦିଓ ଶ୍ରୀକୃଷ୍ଣ ଗୋଲୋକଙ୍କର ବିଦ୍ୟାଦାନ ରହି ମଧ୍ୟ ଏଠାରେ ଦିବ୍ୟାମାନ ନଥାନ୍ତି ସେ କିଭଳି ଭକ୍ତ ମାନଙ୍କ ପ୍ରସାଦ ନୈବଦ ଗ୍ରହଣ ହଉନ ହଉ ଭାଇ ମୁଁ ତମ ସହିତ ଏତିକି ଜ୍ଞାନ ଦେଇଥିଲି ମୁଁ ହଁ ଶୁଣିକି ମୋ କଥା ତମ କଥା ହି ଭଲ ଲାଗିଲା
ହଁ ଭାଇ ଭାଇ ଜୟ ଶ୍ରୀ ରାମ ଭାଇ ଜୟ ଶ୍ରୀ ରାମ।
ହ କାଟନି